ହ୍ୟାଲୋ ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ ହ୍ୟାଲୋ
ହଁ କଣ କରୁଚ?
ହଁ ଏଇଠି ବସିଚି ଆଉ ପବନ ଖାଉଚି ଆଉ ତମେ କଣ କରୁଚ?
ତମ ଭଏସ ଆସୁନି ନେଟୱାର୍କ ସ୍ଲୋ ଅଛି।
ଭଏସ ଆସୁନି?
ନା କ୍ଲିୟର ସୁବୁ ନି ହଁ ହଁ ସୁବିଲା।
ଏବେ ସୁବିଲା କି?
ହୁଁ ହୁଁ ମୁଁ କହିଲି କଣ କରୁଛ?
ଖାଉଚି ଆଉ। ବସିଚି ଏଇଠି ପବନ ଖାଉଚି। ଗରମ ଏ ସନ୍ଧ୍ୟା ବେଳେ ଟିକେ ଚାରିଟା ବେଳେ ଘୋରେଇକି ଆସି ଟିକେ ବର୍ଷା ହେଇଚି କୁଆଡେ ତ ଥଣ୍ଡା ଲାଗୁଚି ଆଜି।
ଓ ଆଚ୍ଛା ଆଚ୍ଛା। ଆମର ବି ବର୍ଷା ହେଇଚି ଯେ ହେଲେ ଗରମ କିନ୍ତୁ ବୋହୁତ।
ଗରମ ପ୍ରବଳ ଗରମ ହୋଉଚି। ଆଉ କଣ ଖବର ଦେହ ଭଲ ଅଛି?
ହଁ ଦେହ ଭଲ ଅଛି ତମ ଦେହ ଭଲ ଅଛି?
ହଁ ମୋ ଦେହ ଭଲ ଅଛି। ମୁଁ କଣ କୋହୁଥିଲି ଫୋନ୍ କରିଥିଲି ଏଇଥିପାଇଁ କହିଲି ଭଉଣୀର ବାହାଘର ଟିକେ ହବ। ଆଉ କଣ କେମିତି? ମଣ୍ଡପ ଆମର ଏପଟେ କାହିଁ ମିଳୁନି ଆଉ ଯିଏ ବି ମିଳୁଚି ବୋହୁତ ରେଟ୍ ବାହାଘର ସିଜି
ହୁଁ
ଆଭେଲେବୁଲ ନାହିଁ। ତମର ସେପଟେ କିଛି ହେଇପାରିବ କି? ହ୍ୟାଲୋ। ହ୍ୟାଲୋ।
ହଁ ଆମ ଏପଟେ ବୋହୁତ ସାରା ମଣ୍ଡପ ଅଛି। ଲ ହ୍ୟାଲୋ ସୁଭା ଯାଉନି?
ହଁ ସବୁଚି ସବୁଚି। ସୁବୁଚି କୁହନ୍ତୁ। ହ୍ୟାଲୋ।
କହିଲି ଆମ ଏପଟେ ବୋହୁତ ଗୋ ଟେ ମଣ୍ଡପ ଅଛି।
ହଁ।
ଆଉ ତମେ ଏତେ କଣ ଟଙ୍କା ଭି କୋହୁଚ।
ସେପଟେ କେମତି କଣ ବଜେଟ କୋହୁଚନ୍ତି କେତେ?
ତ ଏପଟେ ଏସିି ଫେସି ବାଲା ଯଦି ତ ଦେଖିବ।
ହଁ।
କଣ ତମ ନେଟୱାର୍କ ପାଉନି ନା କଣ ଟିକେ ନେଟୱାର୍କ ଜାଗାକୁ ଯାଉନ।
ହଁ କୋହୁନାହାନ୍ତି ଶୁବୁଚି ପା।
ମୁଁ କହିଲି ଆମର ଯଦି ଏସି ଫେସି ବାଲା ମଣ୍ଡପ ଦେଖିବ। ତାହେଲେ ଟିକେ ଅଧିକା ରେଞ୍ଜ ପଡିବ ଆଉ ଯ ଦି ଏମତି ନର୍ମାଲ ବାଲା ଦେଖିବ ତାହେଲେ ଟିକେ କମ୍ ଟଙ୍କା ପଡିବ ଆଉ।
ସ ସ ସ ତ ଥଣ୍ଡା ହେଲାଣି କି? ଗରମ ହୋଉଚି ଏସି ବାଲା ଦେଖିଲେ ଭଲ ହବ।
ଆଉ ତାହେଲେ ଏସି ବାଲା ଯ ବି ସେ ସତୁରିରୁ ଅସି ହଜାର ପାଖା ପାଖି ପଡିବ।
ହୁଁ।
ଆମର ଏଠି ତିନିଟା ଖଣ୍ଡେ ମଣ୍ଡପ ଅଛି। ଆଉ ଖାଇବା ପିଇବା ବି ସବୁ ଭଲ ସୁବିଧା ଅଛି। ଆଉ ଟେଣ୍ଟ ଫେଣ୍ଟ ବି ସେମାନେ ସବୁ ସବୁ ମାନେ ଆରେଞ୍ଜ କରିବେ। ବାକି ତାକୁ ଛାଡିକି ଯୋଉ ଟପ ଫପ ହେଲା ହଁ ହଁ ଡେକୋରେସନ ହେରିକା ସବୁ ସିଏ କରିବେ।
ତା ଭିତରେଇ ଇନ୍କ୍ଲୁଡ ଏଟା ଆମର ଖାଲି ଯାଇକିରି
ଯଦି କଣ ଆଉ ଆଡ କରିବାର ଥି
ହୁଁ ହୁଁ। ହାଲୋ।
ହୁଁ କୁହ ଅ?
ମୁଁ କହିଲି ଏଇ ରୋଷେଇବାସର ସବୁ ଆମ ର ଆ ଆରେଞ୍ଜମେଣ୍ଟ ନୁହୁଁ କି? ହାଲୋ।
ହଁ କୁହ? ହ।
ମୁଁ କହିଲି ରୋଷେଇବାସ ଆରେଞ୍ଜମେଣ୍ଟ ସବୁ ଆମର ଆପଣ ନେଟୱାର୍କ ସ୍ଲୋ ହୋଉଚି ଯୋଉ
ଅହଁ ତମେ ସବୁ ମଟେରିଆଲ ଦବ। ବାକି ସେମାନେ ମାନେ ସବୁ ଟପ, ଆଉ ଯାହା ରୋଷେଇ ପାଇଁ କି ଯାହା ଦରକାର। ସେ ଆ।
ହଁ ହଁ।
ହାଲୋ।
ହଁ।
ବା ଶୁଭା ଗଲା?
ଏବେ ଶୁଭା ଗଲା। ମଝିରେ ଟିକେ ବ୍ରେକ୍ ହୋଉଥିଲା।
ଆଛା ଆଛା ହଁ ମୁଁ କହିଲି କି ତମେ ତ ସବୁ ସାମାନ କିଣିକିରି ଦବ ବାକି ରୋଷେଇ ସେଇ ଫୋସେଇ ଆ ସେମାନେ ସବୁ ଆରେଞ୍ଜମେଣ୍ଟ କରିବେ ଆଉ।
ଆଛା। ଅ ଆମର ଗ୍ରୋସରୀ ସବୁ ଦେଇଦେଲେ ସିଏ ତାଙ୍କର ନନା ଟପ ହେନ୍ ଦେନ୍ ସବୁ ସିଏ ତାଙ୍କର ବୁ
ହଁ ହଁ ସେମାନେ ସବୁ କରିଦେବେ ବାକି ତମର ଯଦି ନନା ଆଉ କୋଉଠି ଯୋଗାଡ କରିବାର ଥିବ ତମେ ଦେଇପାରିବ।
ହୁଁ ହୁଁ।
ବାକି ଏପଟରେ ଆମର ତିନିଟା ଖଣ୍ଡେ ମଣ୍ଡପ ଭଲ ମଣ୍ଡପ ଅଛି। ଆଉ ତମେ ସେଠି ଚାହିଁଲେ କରିପାରିବ। ନହେଲେ ଆମ ଘରଠୁ ଟିକେ ଦୂରରେ ବି ବହୁତ ଭଲ ଭଲ ମଣ୍ଡପ ଅଛି।
ହୁଁ ଆମର ଏପଟେ କଣ ଅସୁବିଧା ହୋଉଚି ଆମର କୋହୁଛନ୍ତି ଖାଲି ଆମେ ମଣ୍ଡପଟା ଦେବୁ। ସେଇ ବହୁତ ରେଟ୍ ଏପଟେ ଟିକେ ଡିମାଣ୍ଡ ଅଧିକା ହେଇଯାଉଛି ଆ ଚୋଉଦଶ ସେ ଆମେ ନନେଲେ ଆଉ କିଏ ନେଇଯିବେ ପାଇବାନି।
ହୁଁ ନାଇଁ ଅବିକା ତ ବେଶି ସି ବାହାଘର ସିଜିନ ଚାଲିଚି ନା ତ ବହୁତ ଲୋକ ଆସୁଚନ୍ତି।
ହୁଁ।
ସେଥିପାଇଁ ରେଟ ହେଇଯାଇଚି ଆଉ।
ଅଚାନକ ଆମର ଯୋଉ ହେଲା ସେଥିପାଇଁ କେ ପ୍ରୋବ୍ଲେମ ହେଲା ଶୋଇପଇଲକି?
ଆଉ ଆଉ ତାହେଲେ ଏଇ କେବେ ହଉଛି ଭଉଣ ବାହାଘର
ଆମର?
ହୁଁ
ଆମର ହଉଚି ହ୍ୟାଲୋ।
ହୁଁ ମୁଁ କହିଲି କେବେ ହଉଛି ମ ଭଉଣୀ ବାହାଘର?
ଏଇ ପାଞ୍ଚ ତାରିଖ ହବ ଆଉ
ଓହୋ ଏତେ କମ ଟାଇମ ରେ ଆଉ ତମେ ଦେଖିକି ଜଲଦି କାଲି କାଲି ଆସିକି ନହେଲେ ମଣ୍ଡପ ଫଣ୍ଡପ ଦେଖା ଦେଖି କରିଦିଅ ହଉ ତାପରେ ଯାହା ଗୋଟା ଫାଇନାଲ କରିବା ଆଉ
ହଁ ତାଙ୍କ ନମ୍ବର ଟା ଟିକେ ଦେବେ ଯାଇ ଦେଖିବାଉ କାଲି କଣ ହଉଛି କେମିତି କାହିଁକିନା ସବୁ ଏକୁଡି ଆଚାନକ ସବୁ ଆରେଞ୍ଜ କରିବାକୁ ପଡୁଛି ଆଡେ ସେ ହିଆଡେ ଦୌଡ଼ା ଦୌଡି
ହୁଁ ହଉ ଠିକ ଅଛି ମୁଁ ନହେଲେ ମେସେଜ କରିଦେବି ସେ ମଣ୍ଡପ ବାଲାଙ୍କ ନମ୍ବର ସବୁ ମେସେଜ କରିଦେବି ତମେ ତାଙ୍କ ସହିତ କଣ୍ଟାକ୍ଟ କରିଦବ ଆଉ
ହଁ ବା ବେଟର ହବ ମେସେଜ କରିଦେଲେ ମୁଁ ତାଙ୍କୁ କଣ୍ଟାକ୍ଟ କରିଦେବି ଯାଇକି ତାଙ୍କୁ ମି ଶିଯିବି କଣ କେମିତି
ହୁଁ ସବୁଠୁ ଭଲ ହବ ତମେ ଆସି ଟିକେ ଦେଖିଦିଅ କାହିଁ ନା ମଣ୍ଡପ ଟା ବି ତମକୁ ସ୍ପେସ ବି ଯଦି ଅଧିକା ଦରକାର ଥିବ
ହୁଁ।
ଯାହା ବି ଦରକାର ଥିବ ସେଇ ହିସାବରେ କରିବ।
ହଁ ନ ଦେଖିଲେ ଫୋନରେ ସବୁ ଫାଇନାଲ କରିହେବନି
ହୁଁ।
ସେଇଟା ବି ଅସୁବିଧା ନା
ନାଇଁ ସେଟା ତ ନଗଲେ ଆଉ ହବନି
ଯାଇକି ଦେଖିବା ଟା ଯେମତି ହବ ସେମିତି ଫୋନରେ ଆ ହବନି।
ହୁଁ ଆଉ ଆଜି କଣ ଖାଇଥିଲ?
ଆଜି ଖାଇଥିଲି ରୁଟି ଆଉ ଅଣ୍ଡା ତଡ଼କା।
କଣ?
ରୁଟି ଅଣ୍ଡା ତଡ଼କା ଖାଇଥିଲି।
ଓହୋ। ହୁଁ ହୁଁ। ହଁ ମୁଁ ବି ଖାଇଥିଲି ଉପମା।
ଉପମା।
ହଉ ଠିକ ଅଛି ତମେ ଆସିକି ସେ ମଣ୍ଡପ ଫଣ୍ଡପ ଦେଖା ଦେଖି କରିକି କଣ ଗୋଟେ ଆଡଭାନ୍ସ ତାଙ୍କୁ ଦେଇଦିଅ। ନହେଲେ ପୁଣି ଡେରି କଲେ ପୁଣି ବୁକିଂ ହେଇଯିବ
ହଁ ହଁ। ସେଇଟା ତ ସତ କଥା ମୁଁ କାଲି ସେଟା ବୁକିଂ ହେଇଯିବ ଯାହା କହୁଛନ୍ତି ସେଟା ଠିକ କଥା ମୁଁ କାଲି ସକାଳେ ଗୋଟେ ଜାଗାକୁ ଯିବାର ଅଛି ଆସିଲା ବେଳକୁ ଯଦି ହବ ସେଇପଟେ ଆସିବି, ଆଉ
ହଁ ସେପଟେ ଆସିଵେ
ଗୋଟେ ମଣ୍ଡପଟା ଦେଖିଲି, ଅଁ
କିଏ କଣ ଏକା ଆସିବ ନା, ତମ ବାପାଙ୍କୁ ଆଣିକି ଆସିବ?
ନାଇ ବାପାଙ୍କର ମୋର ଯିବୁ ଆଉ, ଦି ଜଣ ଯାଇ ଦେଖିବୁ ଆଉ
ହୁଁ ହଁ ଦେଖିଦିଅ କାହିଁକିନା, ସ୍ପେସ ପୁଣି ଯଦି ତମର ଅଧିକା ଦରକାର ଥିବ
ନାଇଁ, ଆମର ବେଶୀ ବି ଏତେ ସେ କଣ ସିଙ୍ଗଲ ଫ୍ଲୋର ନା ଡବଲ ଫ୍ଲୋ
ନାଇଁ ଡବଲ, ଡବଲ ଫ୍ଲୋର ବାଲା ଅଛି, ସିଙ୍ଗଲ ବି ଅଛି।
ଆ।
ଦେଖିକି ଯାହା ଗୋଟେ କରିଦବୁ ଆଉ ହଉ ହଉ ହଉ ଠିକ ଅଛି ତମେ ଯାହା କଣ କର ଆଉ କାଲି ଆସିକି ଦେଖିବ ଆଉ ମୁଁ ମେସେଜ
ଆଜ୍ଞା, ଆଜ୍ଞା କଣ କହିଲେ?
ମୁଁ କହିଲି ମୁଁ ମେସେଜ କରିଦେବି ନମ୍ବର ଆଉ ଆପଣ ଆସି କାଲି ଦେଖିଦେବେ ଆଉ।
ହଁ ନମ୍ବରଟା ମେସେଜ କରିଦେଲେ ବଢିଆ ହବ। ମୁଁ କାଲି ଯାଇକି ଦେଖିଦେବି, କାଲି ସେପଟୁ ଫେରିଲା ବେଳ ମୁଁ ସଂ ଚାର ଚାରିଟା ବେଳକୁ ତମକୁ ଭେଟିଦେବି ଆଉ, ହଉ ହଉ।
ହଉ, ହଉ ଠିକ ଅଛି, ହଉ ମୁଁ ରଖୁଛି ଆଁ।
ଆଜ୍ଞା ଆଜ୍ଞା।